ହାଲୋ ହଁ ମରିସାରିଲା ପରେ ହିଁ ଜାଣିବାକୁ ପାଇଲେ ନାଇଁ।
ହଁ ହଁ ଆଉ ବେଶୀ ଭୟଙ୍କର କଉଟା ଲାଗେ କହିଲ ଯେତେବେଳେ। ଏଇ ଯୋଉ। ଓ ଭୀମ କଣ କରିବେ ନା କ ଯୋଉ ଦୁଶାସନ ର ହାତ, ଗୋଡ ଫାଡିଦେବେ। ଆଉ ତା ବକ୍ଷକୁ ବାଡେଇକି ତା ରକ୍ତ ସବୁ ପିଇବେ ସେ ର କ୍ତ ରେ ସେ ପାଞ୍ଚାଳିଙ୍କ ମୁଣ୍ଡ ଧୋଇବେ ମାନେ ସେଇ ସିନ୍ ଟା।
ହଁ ଆଉ ଯୋଉ ଗୋଟେ ସଭା ହେଇଥିଲା ସେଇ ସଭାରେ ସେଇ ଯୋଉ। ତାଙ୍କର ଚୁଟି ଯୋଉ ତାଙ୍କୁ ଟାଣିକି ଯୋଉ ଆଣି ବସ୍ତ୍ର ହରଣ ଯୋଉ ହେଇଥିଲା ହଁ ତ ସେ ସେଇ। ଦିନ ଠାରୁ ତାଙ୍କ ଚୁଟିକୁ ମୁକୁଳା କରି ରଖିଲେ। ଆଉ କହିଥିଲେ କି ତାରି ଇଏରେ ହିଁ ତାରି ରକ୍ତରେ ହିଁ ମୁଁ କେଶ ପଖାଳିବି ନାଇଁ।
ହଁ ହଁ। ସେଇ ସ ମାନେ ସେଇ ସବୁ ଜିନିଷ ଦେଖିବ ମାନେ। କାହିଁ ଏବେ କା ଛୁଆ ତ ଛାଡ ହଁ। ମାନେ ସେତେ ଏମ।
ତମେ ବହୁତ ମାନେ ଧାର୍ମିକ ମାନେ। ମାନେ ଭଲ ଲାଗେ ଆଉ ମତେ ବି ଭଲ ଲାଗେ ବହୁତ।
ହଁ ମତେ ମତେ ଭଲ ଲାଗେ ମାନେ କଣ ମତେ ଟିକେ ଭଗବାନଙ୍କ ବିଷୟରେ କିଛି ଜାଣିବାକୁ। ମାନେ ବହୁତ ଇଚ୍ଛା ଥାଏ ମାନେ ଏଇଟା କଣ ଏଇଟା କାହିଁକି ଏମିତି ହେଲା। ଏଇଟା ହେଲେ କଣ ହୁଏ। ଏମିତି ମାନେ ଛୋଟ ବେଳୁ ଅଭ୍ୟାସ ମାନେ ଛୋଟ ବେଳୁ ମୁଁ ମହାଭାରତ ଦେ ଖି ଦେଖି ଦେଖି ଦେଖି ଆସୁଛି ଏବେ ପର୍ଯ୍ୟନ୍ତ ବି ମୁଁ ଯେତେବେଳେ ମହାଭାରତ ଦେଖେ। ଆରେ ଏଇ ସିନ୍ ଟା ତ ମୁଁ ଦେଖିନଥିଲି ନା ନା ଏଇ ସିନ୍ ଟା କଣ ମୁଁ ଦେଖିବି।
ଏବେ କା ଇଏରେ ଏମିତି ହେଇଯାଇଛି କଣ କହିଲ ମାନେ ସେମ ସବୁ ନୂଆ ନୂଆ ଅପଡେଟ୍ କରିକି ଏମିତି ର ଦେଖୁଛନ୍ତି ନା ଆମେ ଏ ଚ୍ୟାନେଲରେ ଦେଖିଥିବା ଏଟା ଗୋଟା। ତ ସି ଗୋଟେ ସ୍କିପ୍ କରିଦେଇଥିବ ଆଉ ଗୋଟେ ଚ୍ୟାନେଲରେ ମାନେ ତାର ଆଉ କିଛିଟା ଅଧିକ ଦେଖେଇଦବ ନହେଲେ। ଗୋଟାକୁ କମେଇ ଦେଇଥିବ ନା ଏମିତି ହଉଛି। ତମେ ବି ଥୋଡି ସବୁ କଥା ଜାଣିଛ ହଁ କୁହ କୁହ ଙ୍କ।
ତାର ଯୋଉ ଫିଲିମ୍ ଟା ଦେଖିଛ?
ଫିଲିମ୍ ଦେଖିନି କିନ୍ତୁ ଏମିତି ଦେଖିଛି ସେ ଯୋଉ। ଏ ତାଙ୍କ ଯୋଉ ପୁଅ ଥିବ କଣ ପ୍ରହ୍ଲାଦ।
ପ୍ରହ୍ଲାଦ।
ହଁ। ଇଏ ଯଉ ଆଙ୍କୁ ମାରିବ ତାଙ୍କ ତାଙ୍କରି ପିତାଙ୍କୁ ପୁରା ଇଏ।
ସେଟା ନୃଷୀଙ୍ଗ ମାରିବେ ହଁ ହଁ ମାନେ ସେ। ଉଁ ଫିଲିମ ଟା କଣ କହିଲ ମାନେ ସେଇଟା ମତେ ଫାର୍ଷ୍ଟ ଫାର୍ଷ୍ଟ। ମୁଁ ଦେଖିଲି ଫାର୍ଷ୍ଟରୁ ମୁଁ କହିଲି ହେ ବୋରିଙ୍ଗ ଲାଗୁଛି ଆଉ ଦେଖିବିନି। କିଛି କରିବିନି କିନ୍ତୁ ତାପରେ ଯେତେବେଳେ ଦେଖିଲି ମାନେ ଲା ମାନେ ଲାଷ୍ଟ ଆଡୁ ଯେତେବେଳେ ସରି ସରି ଆଇଲା ଫିଲିମ୍ ଟା ମୁଁ ସେତେବେଳେ ଦେଖିଲି ମାନେ ଏ ଏତେ ବଢିଆ ଲାଗିଲା, ଏତେ ବଢିଆ ଲାଗିଲା ମାନେ ମୁଁ ମନିଷ୍ା କଣ କହିଲ ତାଙ୍କ ମା ଯିଏ ପ୍ରହ୍ଲାଦଙ୍କ ମା। ଆଉ ତାଙ୍କ ବାପା ହେଲେ ରାକ୍ଷସ। ଆଉ ଯେତେବେଳେ ତାଙ୍କ ଗର୍ଭରେ ସେ ଥିଲେ ପ୍ରହ୍ଲାଦ, ତାଙ୍କ ମା ଙ୍କ ଗର୍ଭରେ
ତା ବାପା ଚାହୁଁଥିଲେ କି ମାରିଦବା ପାଇଁ?
ହଁ, ସେ ଯେତେବେଳେ ଜାଣିଲେ ଯେ, ହଁ। ୟେ ଇଏ ଦେବତା ମାନଙ୍କର। ଇଏ ମାନେ ଅସୁର ମାନଙ୍କୁ ଏତେ ସିଏ ଚାହେଁନା ଯେ ମୁଁ ଏମାନଙ୍କୁ ସବୁ ଅଧିକ କଷ୍ଟ ଦିଏ, କିନ୍ତୁ ତାଙ୍କ ବାପା କଣ ଅସୁର ମାନଙ୍କର ତ ଦେବତା ମାନଙ୍କ ଉପରେ ରାଗ ଥାଏ ନା, ସେ ସବୁବେଳେ କଷ୍ଟ ଦିଅନ୍ତି ସେମାନଙ୍କୁ ବନ୍ଦୀ କରିକି।
ହଁ, ହଁ।
ସେଇଆକୁ ସେ ଯେତେବେଳେ ଚାହିଁଲେ ତାଙ୍କ ବାପା ଏହା କରୁଛନ୍ତି ତାଙ୍କ ବାପାଙ୍କ ପ୍ରତି ତାଙ୍କର ଘୃଣା ନଥିଲା। କିନ୍ତୁ ତା ବାପାଙ୍କର ତାଙ୍କ ପ୍ରତି ଘୃଣା ଥିଲା। ମାନେ କେତେ ଚେଷ୍ଟା କରୁଛନ୍ତି ତାକୁ ମାରିବାକୁ, ବହୁତ ଚେଷ୍ଟା କରିଛନ୍ତି। ମାନେ ଏମିତିକି ତାକୁ ତାଙ୍କୁ ଶୋଇ ଦେଇକି ତାଙ୍କ ଉପରେ ଯୋଉ କଣ କହିଲ କଣ୍ଟା ର ଏଇ ଯୋଉ ଚକ ଥାଏ ସେଥିରେ ବି ତାକୁ ମାନେ ଗୋଡେଇ ମାନେ ମାନେ ଇଏ କରିଛନ୍ତି।
ଭଉଣୀ କି ବି ଡାକି ଦେଇଥିଲେ। କାହିଁକି ନା ସିଏ ନିଆଁ ତାଙ୍କୁ କିଛି କାଟି କରେନି। ତ ସେ ନିଆଁ ଉପରେ ତାଙ୍କୁ କୋଳରେ ଧରିକି ବି ବସେଇ ଦେଇଥିଲେ। ତ ସିଏ ଓମ୍ ନମଃ ନାରାୟଣ, ଓମ୍ ନମଃ ନାରାୟଣ ଡାକିଲେ। ତ ସେ ନିଆଁ ବି ଫୁଲ ଟାଇପ୍ ର। ପ ମାନେ କାମଦେଲା।
ହଁ, ମାନେ ଏତେ ଚେଷ୍ଟା କଲା ପରେ ବି ତାଙ୍କୁ ମାରି ପାରିଲେନି, ତାପରେ ଯେତେବେଳେ ନୃଶ ମାନେ ତାଙ୍କ ପାପର ଭାର ବଢିଗଲା ଯେତେବେଳେ ଅ ହିରଣ୍ୟଙ୍କର। ଆଚୁଆଲି ହିରଣ୍ୟ ଆଉ କଶ୍ୟପ ଦି ଭାଇ ଥିଲେ। କଶ୍ୟପଙ୍କୁ ଦେବତା ଲୋକମାନେ ମାରି ଦେଇଥିଲେ। ସେ ଠୁ ହିରଣ୍ୟଙ୍କର ରାଗ ହେଇକି ଏମିତି ସବୁ ହେଲା। ମାନେ ତାଙ୍କ ହଁ, ହଁ ସିଏ ବି ଦେବତାମାନଙ୍କର ବିନାଶ କରୁ।
ହଁ, ସିଏ ବି ଦେବତା ମାନେ ଦେଖ ତ ମାନେ ମୋ ବାବା ଯେମିତି ହେ ମାନେ ବାପା ସହିତ ପୁଅ କି ଚାହିଁବ ମୁଁ ସେଇଆ ଇୟେ। ସିଏ ତ ଗୋଟେ ଛୋଟ ପିଲା ତ ନିଷ୍ପାପ ନା, ସିଏ ଜାଣିଥାନ୍ତି କି ମୋ ବାବା ଠିକ କରୁଛନ୍ତି କି ଭୁଲ କରୁଛନ୍ତି। କିନ୍ତୁ ଇଏ ଦେବ ଦେବତା ମାନଙ୍କ ପାଖରୁ ଆଶୀର୍ବାଦ ପାଇଁ ଜନ୍ମ ହେଇଥିବାରୁ, ତ ସିଏ ଦେବତା ମାନଙ୍କୁ ବହୁତ ଭଲ ପାଆନ୍ତି।
ହଁ ଏମିତି, ତାପରେ ଶେଷ ଯେତେବେଳେ
ଶିଖିବାକୁୁହ। ମାନେ କି ଭକ୍ତି ଆଗରେ କିଛି ବି ନାହିଁ।
ଉ ଭକ୍ତି ଆଗରେ କିଛି ବି ନାହିଁ ଯେ, ଆଉ ଗୋଟେ ଶିଖିବା କାହା ପ୍ରତି ବି ହିଂସା ମନୋବୃତ୍ତି କରିବା ଟା ଠିକ୍ ନୁହେଁ।
ହଁ ଠିକ୍ ନୁହେଁ। ହଁ ବିଶାଳ ଭାବ ଟା ଭଲ ନୁହେଁ।
ହଁ, ସିଏ ଛୋଟ କି ମୁଁ ବଡ। ଏଇ ଯୋଉ ଛୋଟ ବଡ ଭାବନା ଟା ସେଇଟା ଯିଏ ଯାହା ମନରେ ହିଁ ରହିବ ତା ମନ ଟା ହିଁ ଅପବିତ୍ର।
ମାନେ ଆଗ ପୁରା ଫାଷ୍ଟ ଯୋଉ ଯୁଗ ଥିଲା? ହେଲା ଫାଷ୍ଟ ହେଲା ଫାଷ୍ଟ କୋଉ ଯୁଗ କିହଲେ
ସତ୍ୟଯୁଗ।
ନାଇଁ ହଁ ସତ୍ୟ ଯୁଗଟି ମାନେ ଫାଷ୍ଟ ଯୁଗରେ ହଁ ଚା ଚାରି ମାନେ ଚାରି ନାମ ଧରି ରଖି ହେ ସେ ଥିଲା ହିରଣ୍ୟକ।
ହଁ ହଁ।
ତାପରେ ଆଇଲା କଣ ଦ୍ଵାପର।
ଦ୍ୱାପର
ହଁ କୃଷ୍ଣ ଯୋଉଥିରେ ଇୟେ ହେଲେ ଜନମ। ନା ନା ତା ପୂର୍ବରୁ ଆଉ ଗୋଟେ ଥିଲା ନା। ଉଁ ରା ରାବଣ ତିନି ନମ୍ବର ଟା।
ଆ ରୁହ ଉଁ ଯୋଉ
ତିନି ନମ୍ବର ହେଲା ମାନେ ହଁ ସେ ଯାହାବି ହଉ ଫାଷ୍ଟ ଚାରି ମାନେ ଚାରି ଚାରିଟା ନା କ କରେ ରାକ୍ଷସ ଥିଲା ହିରଣ୍ୟକ, ତାପରେ ଆସିଥିଲା ତିନିଟା ନାମ ଧରିନିଅନ୍ତୁ ରାକ୍ଷସ ରାବଣ ତାପରେ ପୁଣି ଦେଖ ଦ୍ୱାପର ହେଲା କୃଷ୍ଣ ହେଲେ କଂସ ଦି ନାମ ଧରି ହେଇଗଲେ ତାପରେ ଏବେ ଆସିଲା କଳି। କଳି ଆସିଲା ନା? କଳିଯୁଗରେ ଏବେ ଏବେ ସବୁଠୁ ବଡ ଶତ୍ରୁ କିଏ ମୁଁ ନୁହଁ।
ମାନେ କଳିଯୁଗରେ ବାସ୍
ସବୁ ମୋର।
କେ ଆଁ ଏଇ ସବୁ ଜିନିଷ ଦେଖିବାକୁ ବହୁତ ଭଲ ଲାଗେ।
ହୁଁ ଭଲ ଶିକ୍ଷଣିୟ ହଁ।
କଣ କରୁଛନ୍ତି ଆପଣ, ଆଜି କଣ ଖାଇଛନ୍ତି?
ମୁଁ ଆଜି ଖାଇଛି କଣ ଭାତ ପୋଟଳ ଭା ତ ଡାଲି ଆଉ ପୋ ପୋଟଳ ଆଳୁ ତରକାରୀ।
ଓହୋ, କୋଉ ଶାଗ ଖାଇବାକୁ ଭଲ ପାଆନ୍ତି?
ଆମ ବାଡିରେ ତ ଅଧିକ ସଜନା ଶାଗ ହେଇଛି।
ଓହୋ, ମତେ ଟୋଟାଲି ଭଲ ଲାଗେନି।
ତ ମୁଁ ଖାଏ ଖାଏ ଆଉ କଣ କରିବ ବାଡିଆରେ ବାଡିରେ ତ ହେଇଛିି ଯେ
ହଁ, ମୁଁ ମାନେ ମତେ ସେଟା ଗୋଟେ ପିତା ପିତା ଲାଗେ ମୁଁ ସେଥିଲାଗି ଖାଇବାକୁ ମତେ ଟିକେ ଭଲ ଲାଗେନି।
ଓହୋ ଆଉ କୋଉ ଶାଗ ଭଲ ଲାଗେ?
ମତେ ଟିକେ ଏଇ ସୁନ ସୁୁନିଆ ଶାଗ ଖାଇବାକୁ ବଢ଼ିଆ ଲାଗେ।
କହନ୍ତି କଳମ
ହଁ ଆଉ ନେଉଟିଆ ସେଗୁଡା ଖାଇଦେବି କିନ୍ତୁ ଅଧିକ ଭଲ ଲାଗେ ସେଇ ଯୋଉ ସୁନସୁନିଆ ଶାଗ ଟା।
ତା ଟେଷ୍ଟ ଭଲ?
ହଁ ବହୁତ ଭଲ। ତମେ ଖାଇନ କି?
ଖାଇଥିବି କିନ୍ତୁ ଜାଣିପାରେନି, ଆଉ ସେମତି ମାଛରେ ରୋହି, ବାକୁର
ମୁଁ ମାଛ ଚିହ୍ନି ପାରେନି।
ହଁ ଆହୁରି କେତେ କଣ ନଥାଏ?
ହଁ ଥାଏ ତ କେତେ କଣ କିନ୍ତୁ ମୁଁ ଚିହ୍ନି ପାରେନି।
ସେ ଜାଣିପାରେନି କୋଉ କୋଉଟା କଣ। କଣ କଉନି ଇଏ କେତେ କଣ ସେ ଟିକେ ଫକ୍ ଫକ୍ କରି ଡିଏଁ ସେଇଠି ଜାଣା ଜଣାପଡିଯାଉଛି।
ମୁଁ କିଛି ଜାଣିନି ମାଛ ମତେ ଖାଇବାକୁ ଆଣିକି ଦିଅନ୍ତି ମୁଁ ମୋର ଖାଇଦିଏ ସଇଲା।
କଣ କରିବାକୁ ଭଲ ଲାଗେ?
ମୋତେ ଟିକେ ଏଇ ଫାଷ୍ଟ ଫୁଡ଼ ଆଇଟମ୍ ଗୁଡ଼ା ଖାଇବାକୁ ଭଲ ଲାଗେ।
ହଁ।
ଘର ତିଆରି ଭଲ ଲାଗେ ମାନେ ଘର ତିଆରି କୋଉଗୁଡା କହିଲ ପୁରା ପୁରୁଣା ପୁରୁଣା ମାନେ ଏଇ ପୋଡା ପୋଡି ଯେମିତି ମଞ୍ଜା ପୋଡା ଛତୁ ପୋଡ଼ା ମାନେ ସବୁ ପତ୍ରରେ ପୋଡ଼ା ହେଇଥିବ ମୋତେ ଏଇଗୁଡ଼ା ଖାଇବାକୁ ଭଲ ଲାଗେ।
ମାଛ ପୋଡା ବି ହୁଏ ନା
ହଁ।
ମାନେ ଯେତେ ପୁରୁଣା ହଁ ଯେତେ ପୁରୁଣା ପୁରୁଣା ଖାଦ୍ୟ ହଁ।
ଚକଡା ଚକୁଡ଼ି ଭଲ ଲାଗେ ଆଉ
ହଁ।
ମାନେ ଏବେ ସବୁ ଯୋଉ ଅଧିକ ଉ ମାନେ ତେଲ ମସଲା ଦେଇକି ସେଗୁଡା ଏତେ ପସନ୍ଦ ନୁହଁ ମାନେ ପୁରା ମାନେ ଯୋଉଟା କି ଖାଇଲେ କିଛି ପେଟ ଫେଟ ହବ ହୁଁ କିନ୍ତୁ ମୁଁ ତ ବେଶୀ କିନ୍ତୁ ଖାଇବାକୁ ଭଲ ପାଏ ଫାଷ୍ଟଫୁଡ ଆଉ କହିଲା କଆଉ।
ହଁ ଆଡେ ତ ଦେଶୀ ଖାଇବେ ସାଡେ ଫାଷ୍ଟଫୁଡ ଖାଇଦେ ବ୍ୟାଲନ୍ସ କେ ହବ ଦିଟା ପ୍ଲସ ମାଇନସ ହେଇ ଯାଉଛି ଆଉ।
ଉ ଚାହା ବି ହେଲେ ମାଇନାସ ଟା ପ୍ଲସ ଯେତେ ଅଧିକ ଖାଅ କିଛି ନାଇଁ ମାଇନସ ଟା ଯଦି ଅଧିକ ଖାଇଦବ ସଇଲା ସବୁ ଏପଟ ସେପଟ।
ଆଉ ସବୁ ଘରେ ଭଲ?
ହଁ ଆଜ୍ଞା ଶୁଭିଲାନି। ହଁ ଘରେ ସମସ୍ତେ ଭଲ ଏଇ ଶୋଇଥିଲେ ସବୁ ଖାଇ ପିଇକି ଉଠିକି ବାପା ଗଲେ ତାଙ୍କ କାମରେ ଆଉ ଉଁ ବୋଉ ତାଙ୍କର ଉଠିକି ବୋଧେ ସନ୍ଧ୍ୟା ଫନ୍ଧ୍ୟା ଦେବେ ଆଉ ସନ୍ଧ୍ୟା ଟାଇମ ହେଇଗଲାଣି ନା।
ତମେ କଣ କର?
ସେଥିଲାଗି
ତମେ କଣ କର?
ମୁଁ ଏଇ ସନ୍ଧ୍ୟାବେଳେ କଣ କରେ ଟ୍ଯୁଶନ କରେ ବସିକି ଆଉ।
ଓହୋ ସେ ଛୋଟ ପିଲାଙ୍କୁ।
ଏଇ ଦ୍ଵିତୀୟ ଶ୍ରେଣୀ ପିଲା ଆଉ ଷଷ୍ଠ ଶ୍ରେଣୀ ପିଲା।
ତମକୁ ମାନନ୍ତି?
ହଁ ମାନିବେନି କଣ ହେଇଛି।
ମାଡ଼ ମାନେ ମାଡ଼ ଦିଅ?
ହଁ ମାଡ ମାଡ଼ ଦିଏ ବୋଲି ସେମାନେ ଟିକେ ଶାନ୍ତ ହେଇକି
ଓ ପାଡ ବା ଉଠିଗଲାଣି।
ଉ ହୁ ମାଡ ଉଠିଗଲାଣି ଯୋଉ ଟିଉସନରେ ଉଠିଗଲାଣି ଏବେ ତ ଯୋଉ ଛୁଆ ସବୁ ଯେତିକି ମାନେ ଆମବେଳେ ଯେତିକି ନଥିଲେ ଏବେ ସବୁ ଯେତିକି ଉ ତୁପାତ ହଉଛନ୍ତି ଆଉ ତାଙ୍କୁ ମାଡ ଦବନି ସେ ଆଉ ତମକୁ ମାନିବେ ସେ ତମ ଉପରେ ଚଢି ଯିବେ।
ହଁ ଆଉ ଗଛ ପଚ ଲଗାଅ?
ନାଇଁ ମୁଁ ବେତ ଆଣିକି ରଖିଛି ଯିଏ ଟ୍ୟୁସନ ପାଠ ପାଠ ନକରେ
ତମୁ କୋଉ ସବଜେକ୍ଟ ଭଲ ଲାଗେ ପଢ଼ିଆ
ମତେ ଟିକେ ମ୍ୟାଥ ଭଲ ଲାଗେ ଆଉ ମ୍ୟାଥ ଭଲ ଲାଗେ ଆଉ ଏଇ ଓଡ଼ିଆ ଫୋଡ଼ିଆ ଭଲ ଲାଗେ ଆଉ। ମାନେ ଯେତେବେଳେ ପ୍ଲସ ଟୁ ରେ ଥିଲି ସେତେବେଳେ ମାନେ ଫାଷ୍ଟ ଫାଷ୍ଟ କେମିଷ୍ଟ୍ରି ଭଲ ଲାଗୁନଥିଲା।
ଓହୋ ହଁ ହଁ ସେଇଟା ହଁ ଠିକ। କେମିଷ୍ଟ୍ରୀ ଟିକେ ମତେ ବି କଷ୍ଟ ଲାଗେ କାହିଁକି ସେ ଯୋ ନେମିଙ୍ଗ ଫେମିଙ୍ଗ ଥାଏ
ହଁ ମାନେ ବେଶୀ ଯୋଉ ନୋମେନକ୍ଳେଚର ଗୁରା ଥିବ କୁ ତାକୁ ଯା ଅର୍ଗାନିକ
ହଁ।
ସେଇଟା ତ କଷ୍ ଅର୍ଗାନିକ୍ ଆଉ ରିଆକ୍ସନ ଫିଆକ୍ସନ ସ
ଏୟା ଏୟା ହେଲେ ସେୟା ହବ ସେଟା ହେଲେ ଏୟା ହବ ଭାରି କଷ୍ଟ। ମତେ ବି କଷ୍ଟ ଲାଗେ ତାଠୁ ମତେ ଆହୁରି ଫିଜିକ୍ ସହଜ ଲାଗେ।
ହଁ ଫିଜିକ୍ସ ତ ମତେ ଫାଷ୍ଟ ଫାଷ୍ଟ ଫାଷ୍ଟ ଇୟର ରେ ଭଲ ଲାଗୁଥିଲା ସେକେଣ୍ଡ ଇୟରରେ ଆଉ ଭ ଭଲ ଲାଗିଲାନି। ତାପରେ ଆଉ ବାୟୋଟା ମୋର ଭାରି ଫେବରେଟ୍। ବାୟୋର ପୁଣି ପାଲ ହଁ ବାୟୋର ପୁଣି ବାୟୋ ନୁହେଁ ଜୁଲୋଜି ଠୁ ମତେ ଭାରି ବଢେଇଲା କି ଜୁଲୋଜି ଯୋଉଠୁ ପଚାରିଲେ ମୁଁ କହିବି। କିନ୍ତୁ ଏଇ ବାୟୋ ଟା ମତେ ବଟନୀ ଟା ଟୋଟାଲି ଭଲ ଲାଗେନି। ମାନେ ଭଲ ଲାଗେ ଆଉ କଣ କରିବା ମାର୍କ ତ ରଖିବାକୁ ପଡିବ ଆଉ ନହେଲେ ଘରେ ଶୋଦା ଶୁଣିବ ଆଉ।
ନା ସେ ମାନେ କଣ କହିଲ ଜୁଲୋଜିଟା ମାନେ ସେଠି ସାଙ୍ଗେ ସାଙ୍ଗେ ଶୁଣିଦବ ମନେ ରହିଯିବ ହେଲା। ମାନେ ଇଣ୍ଟ୍ରେଷ୍ଟିଂ ଲାଗେ ହଁ ତାପରେ ତାପରେ ଆଉ ବଡି ଭିତରେ ନା ମାନେ ସବୁ ଜିନିଷ ଜାଣିବାକୁ ଭଲ ଲାଗେ। ହ୍ୟୁମାନ ବିଷୟରେ କି ଜାଣିବାକୁ ତ ଭଲ ଲାଗେ ନା ମଣିଷ ମଣିଷ ବିଷୟରେ କଣ ଅଛି ଆଉ ସେଟା ହେଇଗଲା ମାନେ ଗଛ ବୁଛ ଇଏ ବି ଷୟରେ ଆଉ ତ ସେଥିପାଇଁ ଭଲ ଲାଗେ କିନ୍ତୁ ସେଟା ଭଲ ଥିଲା ସେ
ହଁ ଏୟା ଆଉ। ହଁ ଓଡିଆ ବଢିଆ ଲାଗେ ପଢିବାକୁ। ପଢେଇବାକୁ ବୁଝିବାକୁ ଲେଖିବାକୁ ମାନେ ଫାଷ୍ଟ ଫାଷ୍ଟ ଏତେ ଲେଖିବାକୁ ଭଲ ଲାଗୁନଥିଲା ପ୍ଲସ ଟୁ ବେଳେ ଭଲ ଲାଗିଲା।
ହଁ ଏମିତିରେ ବି ଦଶମୀ ତ ରଚନା ହେ ରଚନା ରଚନା
ହଁ ରଚନା ତ ଛାଡ ଦଶ ମାର୍କ ର ନଲେ ମାନେ ଓଡିଆରେ ତ ମାର୍କ ଉଠେନି ମାନେ ମତେ ସବୁଠାରୁ କଷ୍ଟ ସବଜେକ୍ଟ ମୁଁ ହଁ
ଏତେ ଲେଖ ମତେ ସେମିତି ଲାଗେ ଯେ ସମସ୍ତେ ଆର୍ଟସରେ କେମିତି ଏତେ ଲେଖୁଛନ୍ତି?
ହଁ ବା।
ଏତ ଲେଖିବ ମାର୍କ କମ୍।
କିନ୍ତୁ ମତେ ସବୁଠାରୁ କଷ୍ଟ ଲାଗେ ଇଂଲିଶ କିନ୍ତୁ ଯଦି ମୁଁ ଛୋଟ ବେଳେ ଆଉ ଟିକେ ଭଲକି ଇଂଲିଶ ପଢିଥାନ୍ତି ଏବେ ଆହୁରି ଭଲରେ